ହ୍ୟାଲୋ।
ହଁ ତମେ ଆଜି କଣ କରୁଛ?
ଆଜି ମୁଁ କେତେ ପ୍ରକାର ଖଟା ପ୍ରସ୍ତୁତ କରୁଚି।
ହୁଁ ହୁଁ ତ ସେଇ ବିଷୟରେ ଟିକେ କହିବା।
ଆ ଗୁଡ ଖଟା ଆଗ ଆରମ୍ଭ କଲି ଗୁଡ ଖଟା କୁ ଆଗ ଆମ୍ବ କୁ ଧୋଇଦେଲି ଧୋଇଦେଇକି ତାକୁ କାଟିଲି। ଚୋପା ଛଡେଇକି କାଟିଛି ଗୁଡ ଖଟା କରୁଛି ଆମ୍ବକୁ ଚୋପା ଛଡେଇକି କାଟିଲି। କାଟିକି ତାକୁ ପାଣିରେ ପକେଇଛି ପକେଇକି ଗୋଟେ ଜାଗାରେ କଣା ଥିବା ଜାଗାରେ ତାକୁ ଛାଣିଦେଲି। ଛାଣିଦେଲା ପରେ କଇଁଆକୁ ଉ ବତରୋଇ ଦେଇଥିଲି ତାକୁ ଚିପୁଡ଼ିକି ତା ଆଣ ତା ରସ ଟାକୁ ବାହାର କରିଦେଲି। ବାହାର କରିଦେଇକି ଗୋଟେ ଷ୍ଟିଲ୍ ଜାଗାରେ ରଖିଲି ରଖିକି ତା ଭିତରେ ଗୁଡ଼ ଗୋଳେଇ ଦେଇକି
ଉମ୍ ଚୁଲିରେ ଟିକେ ତାକୁ ପାଗ କରିଦେଲି। ପାଗ କଲା ପରେ ଟିକେ ପାଗ ହେଲା ବେଳକୁ ଆ ଆମ୍ବକୁ ପାଣି ଛାଡି ଯାଇଥିଲା ଆମ୍ବକୁ ତାକୁ ପକେଇଡେଲି ସେଇଥିରେ। ପକେଇ ଦେଇକି ଚୁଲି ଗ୍ୟାସରେ ତାକୁ ଟିକେ ଆଉଟି ଦେଲି। ପାଣି ଅଂଶ ମରିଗଲାଠୁ ତାକୁ ବାହାରକୁ ରଖି ଦେଇଛି। ବାହାରକୁ ରଖର ଥଣ୍ଡା ଟିକେ ହେଲେ ତାକୁ ନେଇକି ଦି ଚାରି ଦିନ ଖରାରେ ଶୁଖେଇବି। ଖରାରେ ଶୁଖେଇଲା ପରେ ସିଏ ପାଗ ହେଇଗଲା ପରେ। ତାକୁ ମେଥି, ଜୁଆଣି ଉମ୍ ଜିରା, ଲଙ୍କା ଗୁଣ୍ଡ ଏମିତି ଦେଇକି ପାଗ କରିବି।
ହଉ ତମେ ଆରିସା ପିଠା କେମିତି ହୁଏ ଜାଣିଛ ତା ପ୍ରଣାଳୀ ଟିକେ କହିବ?
ଆରିସା ପିଠା ଯୋଉଦିନ ଆରିସା ପିଠା ଗୁଡ଼ ଆରିସା ପିଠା ହବ। ସେଇଦିନ ହିଁ ଚୂନାକୁ ଚାଉଳ ବତୁରାଇକି ଚୂନା କରିବ। ଚୁନା କରିକି ତାକୁ ଆଉ ଖେଳେଇବନି ଚୁନା ଟା କାରଣ ଚୁନା ଶୁଖିଗଲେ ଭଲ ଆରିସା ପିଠା ହବନି। ତାକୁ ଟିକିଏ ଗୋଟେ ଜାଗାରେ ଗୋଟେ ମାନେ କଂସା ଫଂସା ଜାଗାରେ ତାକୁ ପୁରେ ଇ ଦେଇକି ରଖିଦବ। ଆଉ ଘୋଡ଼େଇ ଦେଇଥିବ ତାପରେ ତାପରେ ଚିନି ଏ ଗୁଡକୁ ଆଣିକି ତାକୁ ଭଲକିରି ପାଗ କରିଦବ। ପାଗ କରିଦେଇକି ପାଗ ଯେତେବେଳେ ଗୁଡ ଟା ଚୁଣ୍ଡିରେ ବସେଇକି ପାଗ ଅଠାଳିଆ ଧରିବ ହ ଏମତି ପିଠା ବାତିଆ ରେ ଟେକିବ ଗୋଟେ ଜାଗାରେ ଟିକେ ପାଣି ରଖିଥିବ ତାକୁ ପକେଇବ ଟିକେ ଅଠାଳିଆ ହେଇକି ଧରିଲେ ତାପରେ ଚୂନାଟାକୁ ଧୀରେ ଧୀରେ ଆ ମୁଠେ ମୁଠେ କରିକି ଛିଞ୍ଚି ଛିଞ୍ଚି ତାକୁ ପାଗ କରିବ ପୁରା ଉ ଗାଢ ହବନି। କିମ୍ବା ପୁରା ପାଣିଆ ହବନି। ତାକୁ ଧୀରେ ଧୀରେ କରିକି,
ନରମ ହେଲା ପର୍ଯ୍ୟନ୍ତ ଟିକେ ଟିକେ ନପତିଆ ରହିବ। କହିଲେ ତାକୁ କଦଳୀ ପତ୍ର ଟେ ଆଣିବ କଦଳୀ ପତ୍ରରେ କୁ ତେଲ ଟିକେ ଦେଇ ଦେଇକି ତେଲ କିମ୍ବା ଘିଅ ହୋଉ ତାକୁ ଦେଇକି ଆଣକୁ ଅଳ୍ପ ଓଜାଡ଼ିବ କାରଣ ବାହାରେ ରଖିଲେ ସବୁ ଖି ଯିବ। ଆଉ ଯୋଉ ଥିରେ ଜନ୍ତି ଥିବ, ସେଇ ଜାଗାରେ ଗୋଟେ କଦଳୀ ପତ୍ର ଉପରେ ପକେଇଦବ। ଶୁଖୀିବନୀ ବୋଲି। ତାପରେ କ ଚ ଇଏ ତେଲ କଡେଇ ବସେଇବ ତେଲ କଡ଼େଇ ବସେଇକି ତମ ଇଚ୍ଛା ଅନୁସାରେ ସାଇଜ୍ କରିକି ପିଠା କରିବ ଆଉ।
ତମେ କଣ ପଚାର ମତେ?
ଆଜି ତମର କଣ ରୋଷେଇ ହେଇଥିଲା?
ଆଜି ଆଜି ଆମର ଭାତ ଆଉ ଡାଲି। ଆଉ ଆଳୁ ପୋଟଳ ତରକାରୀ ଉଁ ଆଉ ଆମ୍ବ ଖଟା, କର୍ ଥିଲୁ ଆଉ। ଆଉ ଆସ୍ ଥିଲେ, ହୁଁ। ଆମ୍ବ ଖଟ୍
ଆମ୍ବ ଖଟା କେମିତି କର୍ ଥିଲ?
ଆମ୍ବ ଖଟା ଆମ୍ବକୁ କାଟିକି, ତାକୁ ଭ ଭଲ ପାଣିରେ ଆଗ ଆମ୍ବକୁ ପକେଇଦେଲୁ, ତାପରେ କାଟିଦେଲୁ ଆମ୍ବକୁ। ତାପରେ ଟିକେ ହଳଦୀ ହଳଦୀ ପାଣିରେ ପକେଇକି ଆମ୍ବକୁ, ଆମ୍ବକୁ ତାପରେ ସିଝେଇ ଦେଲୁ ଟିକେ, ସିଝେଇ ଦେଇ କି, ତେଲ ଗ୍ୟାସ ରେ କଡ଼େଇ ବସେଇଲୁ, କଡ଼େଇ ବସେଇକି ତେଲ ଟିକେ ଓକେ, ଫୁଟଣ ଟିକେ ପକେଇକି ଭାଜିଲୁ, ଭାଜି ଦେଇକି ତାପରେ, ଉଁ ଗୁଡ଼ କି ଚିନି ତମେ ଯାହା ଦେ ପାରିବ, ପକେଇକି ଇଁ ଆ, ସୋରିଷ ମସଲା ବି ଦେଇ ବଟା ଦେଇପାରିବ, ନଲେ ସାଧା କଲେ ଜିରା ଲଙ୍କା ଗୁଣ୍ଡ ଏମିତି ପକେଇକି ଆମ୍ବ ଖଟା ସାଧା ରେ କରିବ, ଆଉ ଯୋଉ ସେଠି ଭିଶୁଙ୍ଗା ପତ୍ର ଅଁ, ଛୁଙ୍କ ଦବ।
ହୁଁ।
ଆଉ ଏମିତି ଆମ୍ବ ଖଟାର କରାଯାଏ, ଆଉ କେତେ ପ୍ରକାର ପ୍ରଣାଳୀ ବି ଆମ୍ବ ଖଟାର ଅଛି। ଆଉ ତୋମ ଘରେ ଏବେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ପୁଅ, ମୁଁ ଆଉ ଗୋଟିଏ ବିଲେଇ ଛୁଆ ଆଉ।
ହଁ, ଆଉ କଣ?
ତୋମର ପୁଅ ଆସିବ କୋଉଦିନ?
ତୋମ ଆ ପୁଅ ଏଇନେ ଅଛି କଟକ ରେ, ତାର ଇନ୍- ଇ-ଇଣ୍ଟର୍ନସିପ୍ ଚାଲିଛି। ଆଉ ପୁଅ ସେ ଆଏ ଛୁଟି ହେଲେ ଆସିବ ଆଉ ମାସେ ଲାଗିବ। ଦି ମାସେ ବି ଲାଗେ। ଆ, ଆଜି, ଆଜି କଣ ସୁଗିଲାନି।
ଆଜି ସିଏ କଣ ଖାଇଥିଲା?
ଆଜି ସେ, ତାର ମଗେଇ ଥିଲା ବାହାରୁ ଖାଇବା ପାଇଁ। ସେ ସେ ମଗେଇ ଥିଲା ଖାଇବା ପାଇଁ, ବାହାରୁ ମଗେଇ ଖାଇଥିଲା ଆଉ। ତୋମେ କେମିତି ଅଛ?
ଅ, ମୁଁ, ଭଲ ଅଛି ଯେ ମୋତେ ଟିକେ ରାତିରେ ଜର ହଉଛି ତ। ଆଉ ମେଡ଼ିସିନ୍ ଆଜି ଖାଇବି ଆଉ।
ଝର୍ ଡାକ୍ତର କୁ ଦେଖେଇବା ଆଗକୁ ଭୁବନେଶ୍ଵର ଯାଇକି ଡାକ୍ତର ଦେଖେଇଲେ ହବ ଜର ଟା ହଉଚି।
ଏ ଭାଇରାଲ୍ ଫିବର୍ ହଉଚି, ଭାଇରାଲ୍ ଫିବର୍ ଜର।
ହୁଁ, ଜର ଜର ହେଲେ, ନି-ତୁ ଶୀଘ୍ର ଯାଇ ଡାକ୍ତରକୁ ଦେଖେଇ ଔଷଧ ଖାଇବା ନିହାତି ଜରୁରୀ।
ହଁ ଦେଖିଆ କୋଉଦିନ ଯିବା ଆଉ, ଯାଇକି ଟିକେ ଦେଖେଇକି ଆସିବା।
ଆଉ, ଆଉ କୋଉ ପ୍ରକାର ଖଟା ପ୍ରସ୍ତୁତ କରିଚ କୁହ?
ଆଉ, ଆମ୍ବ କୋରା ଖଟା କ କରଚି, ଉଁ, ଆମ୍ବ ଖରା ଖଟା କୁ କଣ କରଚି ଉଁ, ବଡ ବଡ କଲିମି ଆମ୍ବ ତାକୁ ଆଗ ପାଣିରେ ଭଲ ଭାବରେ ଧୋଇ ଦେଇକି, ଗୋଟେ ଜାଗାରେ ଛାଣି ଦେଇ କି ରଖିଦେଲି ଆମ୍ବଡା ଯେମତି ଟିକେ ପାଣି ଛାଡିଗଲା। ତାକୁ ଉଁ, ଛୁରୀରେ ହଉ କିମ୍ବା ପନିକିରେ ହଉ। ତା ଚୋପା ଟାକୁ ଅଁ, ଉଁ, କଢା ହେଲା। କଢା ହେଇକି ଗୋଟେ ଅଛି ତାପର ଆମ୍ବକୁ ସେଇ ସ୍କାର୍ପରରେ କରିଦେଲି। କରି ଦେଇକି ତାକୁ ଟିକେ ଖେଳେଇଦେଲି ତା ପାଣି ଅଂଶଟା ପଳେଇବ ବୋଲି ଗୋଟେ ବଡ଼ ଜାଗାରେ ଖରାରେ ଟିକେ ଖେଳେଇ ଦେଲି। ଖେଳେଇଦେଲା ପରେ ତାପରେ ହଉଛି ଗୋଟେ ଦିନ ପୁରା ଖେଳେଇଦେବି ଖରା ରେ ରଖିଦେଲି ତା ଟିକେ ପାଣି ଶୁଖିଗଲା ଯେମିତି ତା ପରଦିନ ତାକୁ ଗୁଡ ଆଉ ଚିନି ମିଶେଇକି ପାଗ କରିଦେଲି। ପାଗ ଟା ଟିକେ ଟାନେ ହେଲା ବେଳକୁ ଏଇ ଆକୁ ଆମ୍ବକୁ ପକେଇଦେଲି ଆମ୍ବ କୋରାକୁ ପକେଇଦେଲି। ତାପରେ ସେଇ ଆମ୍ବ କୋରା ପକେଇଲା ଆମ୍ବ କୋରା ପକେଇଲା ପରେ ସିଏ ପାଣି ବାହାରିଲା। ପାଣି ବାହାରିଲା ପରେ ସେ ପାଣି ଟା ଯେମତି ଟି କେ ଚିତା ଚିତା ଅଂଶ ଧଇଲା ଅ ଅଠା ଅଠା ଅଂଶ ଧଇଲା। ତାକୁ ବାହାର କରିଦେଲି ତାପରେ ବାହାର କରିଦେଇକି ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକେଇକି ଖରାରେ ଶୁଖେଇଦେଲି।
ହଁ ଆଜି ତମର କଣ ସବୁ ରୋଷେଇ କରିଥିଲ?
ଆଜି କରିଛି ଭାତ ଡାଲି, ପୋଟଳ ଆଳୁ ତରକାରୀ ଆଉ ଛତୁ ଭଜା। ପାଳ ପାଳ ଛତୁ ଭଜା।
ଆଉ ତମର କେବେ ବାହାର ଏବେ ସବୁ ବୁଲିବାର ଅଛି ବୋଧେ ଯିବ ବାହାରକୁ, ବୁଲି,
ଆମର ବାହାଘର ଅଛି ଯିବାକୁ ଭଦ୍ରକ ଯିବାକୁ ଯେ ରବିବାର ଦିନ ଯିବ ତୁ ବୋଲି ଭାବୁଛୁ ଆମ ଭଉଣୀ ମାନେ ସାଙ୍ଗସାଥି ହେଲେ ଯିବୁ ଆଉ।
ହଁ। ଆଉ ଆମର ତ ଆମେ ଏମିତି ଯିବାର ଗୋଟେ ବାହାଘରକୁ ଅଛି। ଆମେ ଏକାଠି ତ ମିଶିକି ସବୁ ଅ ବାପା ମାନେ ସାଙ୍ଗ ହେଇକି ଯିବ ଆ ବୁଲି ଯିବା ପାଇଁ ପ୍ରସ୍ତୁତ କରୁଛୁ। ହଉ, ଆଉ ଆମର ଏଠି ସବୁ ଭଲ। ହଁ ରଜ ପର୍ବ ପାଳନ କରାଯାଇଥିଲା।
ହଁ। ରଜ ରଜ ପର୍ବରେ କଣ କଲ?
ଆମେ ଯାଇଥିଲୁ ଆମ ବାପା ଘରକୁ ଗୋଡି ପାଟଣ।
ହୁଁ।
ଆମେ ଯାଇଥିଲୁ ଆମ ଆମର ଗାଁକୁୁ। ଗାଁରେ ଆମେ ସମସ୍ତେ ଭଲ ମଜା କଲୁ ଆମର ଜଣେ ଭଉଣୀ ଆସି ଥିଲା ସେ ସବୁ ଭଲ। ବହୁତ୍ ହୁଁ। ଆଉ ଏଠି ସବୁ ବହୁତ ଆଡୁ ମିଶିକି ସମସ୍ତେ ଯାଇଥିଲେ ଆମ ଭାଉଜ ମାନେ ସବୁ ଯାଇଥିଲେ। କଥା ଆମେ ଯାଇଥିଲୁ ମନ୍ଦିର,
ହୁଁ।
ମୋର ଆମର ତାରିଣୀ ମନ୍ଦିର ଯାଇଥିଲୁ ହଉ ରହିଲି କାଲି କ ତାହା
ହ।